ନା ତ।
ସେ କଣ ଖାଇଛନ୍
ଭାଇ ଭାତ ଡାଲି ଖାଇଥିଲି। ଆଉ ଆପଣ କଣ ଖାଇଚନ୍ତି।
ହଁ ମୁଁ ଖାଇଥିଲି ସକାଳୁ ଉଠିକି ନା ବ୍ରସ କର୍ନା ଖାଇଥିଲି ଏଇ ଛତୁଆ। ଭାଇ ଛତୁଆରେ ପଡିଥିଲା କଣ କହିଲ ଛ ତୁ ଚୂଡ଼ା ଆଉ ଅମୁଲୁ ପାଣି ଗୋଟେ ଗିନା ରେ ଭାଇ ପକେଇକିନା ଖାଇଚି। ଭାଇ ତୁମେ କଣ ଖାଇଚ।
ଭାଇ ଜଳିଖିଆ ଖାଇଥିଲି ବରା ଘୁଗୁନି ଆଉ।
ଆଉ ଭାଇ ଗୁଗୁନିରେ ମଟର ପଡିଥିଲା। ଆଉ ଭାଇ କଣ ପଡିଥିଲା।
ମଟର ପଡିଥିଲା ଆଉ ବିଟ ଲୁଣ ପକେଇଲି ବରା ଆଳୁ ଚପ। ଇଟିଲି ବୋଲ୍ଡର ସିଙ୍ଗେଡା ମିଶେଇକି ଖାଇଲି ଆଉ।
ଅଁ ଦହିବରା ଖାଇଲନି ଭାଇ।
ଭାଇ ଦହିବରା ନଥିଲା ଯେ ବରା ଘୁଗୁନି ଖାଇଦେଲି ଆଉ।
ଅ ହ। ଅ ଭାଇ କଂ କୁହ।
ଭାଇ କୋଉଠୁ କି ଆପଣ।
ମୁଁ ଘରୁ ଉ ପୃଥିବୀରେ ରହୁଚି ଭାଇ।
ଆପଣଙ୍କ ଗାଁନା କଣ?
ଏମିତି ଆଉ ଭାଇ ତୁମ ଆଡ଼େ ଗଛ ପତ୍ର ଅଛି?
ହଁ ଗଛପତ୍ର ଅଛି ପାହାଡ଼ ଅଛି ପର୍ବତ ଅଛି।
ଭାଇ ତମ ଗଛ ଆଡ଼େ କି କଲର୍ ପତ୍ର ଫଳୁଛି।
ଗଛରେ ଭାଇ ଗ୍ରୀନ୍ କଲରର ପତ୍ର ଫଳୁଛି।
ଭାଇ ଆମର କିନ୍ତୁ କଳା ଫଳୁଚି କିଇଁତି କହିଲେ। ଆମର କ ଯଦି ଟିକେ ଖରା ହବ ତାହେଲେ ଗ୍ରୀନ୍। ଇଆନି ନୀଳ କଲରର। ଆଉ ଯଦି ଟିକେ ବର୍ଷା ହେଇଯିବ କଳା ପଡ଼ିଯାଉଚି କଣ ପାଇଁ। କି ହଉଚି ଆଁ। ହାଲୋ ଶୁଭୁନି ହାଲୋ।
ଭାଇ ଆଉ ମୁଁ
ଆ ଭାଇ ଆଜିକାଲି ଯୋଉ ବାୟୁମଣ୍ଡଳ ପ୍ରଦୂଷଣ ହଉନି ଏଇଥିପାଇଁ।
ଓହୋ। ଏ ତମ ଗାଁଆଡ଼େ ପୋଖରୀ ଫୋଖରୀ ନଈ ଫଇ ଅଛି ନା ନାଇଁ।
ହଁ ଏ ପୋଖରୀ ଅଛି
ଉଁ ହୁଁ। ଯେ କାଲି ତମ ଆଡ଼େ ବର୍ଷା ହେଇଚିନା?
ବଜ୍ରପାତ ତୁମ ଆଡେ?
ଆମ ଆଡେ଼ଏଇ ବର୍ଷା ହେଲା ଅଧଘଣ୍ଟେ ଘଣ୍ଟେ ବର୍ଷା ଅଧଘଣ୍ଟେ ହେଲା ତାପରେ କୁଆପଥର ପଇଲା ଚଡ଼ର୍ଚଡ଼ି ଘଡ଼ଘଡ଼ି ସବୁ ହେଇଚି ଆଉ। ଘଣ୍ଟେ ଦି ଘଣ୍ଟା ପନ୍ଦ ବର୍ଷା ହେଲା ଆଉ।
ହଁ ହଁ।
କଣ ଆଇ
କଣ କରୁଛ?
ଭାଇ କିଏଗୋଟେ ଆଗରେ ଯୋଉ ଦିଟା ଗୋଟେ ପିଲା ଛେଳିକୁ ତଡ଼ୁଚି ତାକୁ ଦେଖୁଚି ଆଉ। ଭାଇ ଦି ଦିଟା ଛେଳି ଅଛନ୍ତି ମୋ ଆଗରେ ଭାଇ ଗୋଟେ କଳା କଲର ଆଉ ଗୋଟେ ଧଳା କଲର। ଆଉ ଗୋଟେ ଛୋଟିଆ ବାଛୁୁରୀଟେ ଅଛି ଧଳା କଲର ଆ ଆଉ ଗୋଟେ ଗାଈଟେ ଅଛି ହେ ହେ ହେଟା ପୁଣି ହେରା ପୁଣି ଚିଲୁଚନ୍ତି ଏମତି ସବୁ ହଉଚି ଆଉ।
ଓହୋ।
ଭାଇ ଗୋଟେ ଗାଡ଼ି ଟେ ଆଇଲା। ଆଉ ମୁଁ ପୁରୀ ଭାଇ ନାଇଁ ଯାଇନି।
ପୁରୀ ଯାଅ ଜଗନ୍ନାଥ ଠାକୁରଙ୍କୁ ଦର୍ଶନ କର। ହଁ ମୁଁ ଥରେ ଦିଥର ଯାଇଚି।
ହଁ ଭାଇ ଜୟ ଜଗନ୍ନାଥ
ଭାଇ ଜୟ ଜଗନ୍ନାଥ ଭାଇ।
ହଁ ଭାଇ ଭାଇ ତମେ କଣ ଖାଇଛ ଆଁ? ଆଁ।
ଭାଇ ଖାଇକିପା ବରା ଇଟିଲି।
ଆଉ କଣ ବରା, ଇଟିଲି?
ହଁ ବରା, ଇଟିଲି, ଆଳୁଚପ, ସିଙ୍ଗେଡା, ବୋଲଡୋର। ଦହିବରା ଖାଇଲି ତାପରେ ଥଣ୍ଡା ଟିକେ ଘରୁ ଏଇନା ଯାଉଛି ଆଉ।
ଭାଇ ଦଶିବରା କେମିତି ତିଆରି କରାଯାଏ ଜାଣିଚ?
ଭାଇ ତମେ ବି
ଭାଇ ମୁଁ ଆଜି ବା କହିଲି ଛତୁଆ ଖାଇଚି ଛତୁଆ ଖାଇଥିଲି ହେଲା ଆଉ ଯାଇନି। ଥିବ କଣ୍ଟ୍ରୋଲ ଚାଉଳ ଆସିଥିବ ସେଥିରେ ପଖାଳ ବୋଉ କରିଥିବ। ପଖାଳ, ମାଛ ଭଜା।
ନାଇଁ ଖା ଗୁରୁବାରେ ମାଛ ଭଜା ଖାଇ ହବନି ଆଳୁ ଭଜା ଖାଇବି ଆଉ।
ଓହୋ। ଭାଇ ଆଳୁ ଭଜା ଟା କେମିତି ତିଆରି ହୁଏ?
ତେଲ କେତେ? ଆଁ।
ଏଇ ଚିକେନ୍ ଆଇ
ଆଳୁ ତିଆରି ହୁଏ କେମିତି କହିଲ ଯୋଉଟା ପଚା ଆଳୁ ନଥାଏ ପଚା ଆଳୁ ସେଇଟା ଆମ୍ କେତଳେ ଟିକେ ପୋତି ଦେଇକି ନା ତା ଭିତରେ ଯଦି ପଚା ଅଣ୍ଡା ଟା ପସେଇଦବା ସେଇଠୁ କି କିଛି ଦିନ ପରେ ବର୍ଷା ପାବନ ପାଣି ପଶିକିନା ବଡ ଗଛ ଉର୍ବର ହବ ସେଇ ଆଳୁ ଗଛ
ହଁ ହଁ ଆଳୁ ଟା କେମତି ଭଜା ହୁଏ ପୁଣି ଆଳୁ ଭଜା କୁଅ
ହୁଁ ଭାଇ ଆଳୁ ଭଜା ଆମର ହଉଚି ତେଲରେ ତେଲ ପ୍ରଥମେ ପଡୁଚି ତାପରେ ଟିକେ ଜିରା ପଡୁଚି ତାପରେ ଲଙ୍କା ଗୁଣ୍ଡ ଟିକେ ପଡୁଚି ତାପରେ ହଳଦୀ ଗୁଣ୍ଡ ଟିକେ ଟିକେ ପଡୁଚି ତାପରେ ଆଳୁରା ଧୁଆ ହେଇକି ମାଛ ରଖାଯାଉଚି କଟା ହଉଚି ପ୍ରଥମ ତାପରେ ଧୁଆ ହଉଚି। ଥରେ ଧୋଇକିନା ଭଲ କିନା ଆଉଥର ଦିଇଥର ଧୁଆ ହଉଚି। ଏଥର ଧୋଇ ସାରିଲା ପରେ ତାପରେ ପକା ହଉଚି। ପରେ ହାଲା ହାଲକା ଆଞ୍ଚ ରେ ତାକୁ ଗରମ କରାଯାଉଚି। ଆଉ ରନ୍ଧା ହୋଇଯାଉଚି ସେଇରା ହେଇଯିବ ଆଳୁ ଭଜା ପ୍ରସ୍ତୁତ।
ହଉ।
ଅଁ। କଣ?
ଆାଇଟମ ୱାଛଏ
ଭାଏରା ରଥଯାତ୍ରା ଆମ ଗାଁରେ ବହୁତ ବଢିଆ ଭାବରେ ପାଳନ କରାଯାଏ ଯେମିତିକି ଆମର ସେ ଠାକ ର ଏବେ ଗାଧେଇକିନା ଆଉ ଜରରେ ପଡି ଛନ୍ତି ତାପରେ ଅଥଯାତ୍ରା ଦିନ ଆମେ ସମସ୍ତେ ଗାଁ ଲୋକ ଏକାଠି ହଉ। ଆଉ ରଥ ସଜାଉ ତାପରେ ସାଢେ ତିନିଟା ରୁ ଚାରିଟା ଭିତରେ ଠାକୁରଙ୍କୁ ପହଡି କରିକିନା ଆଣିକି ନା ରଥ ଉପରେ ବସଉ ତାପରେ ରଥଯାତ୍ରା ଆରମ୍ଭ କରୁ। ଆଉ ସାତଟି ମଧ୍ୟରେ ଆମେ ସବୁ ସାରିକିନା କଙ୍କୁ ଆମ ମାଉସୀଙ୍କ ଘରେ ଛାଡ଼ିକିନା ଫୁଣି ଘରକୁ ଆମେ ଭାରୁଥିଲୁ। ଆଉ ଭୋଜି ଖାଇଥାଉ। ଆଉ ଭୋଜିରେ ହେଦିନ ହେଇଥାଏ ଅରୁଆନ୍ନ ଭାତ ସରି ହରୁଆନ୍ନ ଡାଲମା ଖଟା ହଁ ସାତ ଆଠ ପ୍ରକାର ଆଇଆ ଇଏ ହେଇଥାଏ ଖାଇବା। ଆଉ ସାତ ଦିନ ଠାକୁରଙ୍କୁ ରଖାଯାଏ ମ ଯୋଉ ଇଏ ମାଉସୀ ମାଙ୍କ ମନ୍ଦିରରେ ତାପରେ ଫୁଣି ଆଉଥରେ ସେଇଭଳିଆ ସାଢେ ତିନି ଆମେ ହେଇଠି ପହଞ୍ଚିଥାଉ ପୁଣି ରଥ ସଜେଇ ଥାଉ ଫୁଲ ଫୁଲ ଦେଇଥାଉ। ପୁଣି ଏଠି ଖାଇବା ପ୍ରସ୍ତୁତ ହୁଏ ଗାଁର ସମସ୍ତ ଲୋକ ଖାଆନ୍ତି। ଆମର ଖାଇ ଖୁଆଇକିନା ଆସନ୍ତି ଠାକୁରଙ୍କୁ ଫୁଣି ଆନିକିନା ଆମ ମନ୍ଦିରରେ ରଖିକି ନା ଘରକୁ ଆମେ ଫୁଣି ଆସୁ।
ହୁଁ। ଭାଇ ଦୀପାବଳି ବିଷୟରେ କିଛି କୁହନ୍ତୁ ଆପଣଙ୍କ ଗାଁର? ଆପଣଙ୍କ ଗାଁର ଦିପ୍ ପାଳି ବିଷୟରେ କିଛି କୁହନ୍ତୁ?
ଆ ମ ଗାଁରେ ଦୀ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
ହୁଏ, ତମ ନା ପଶାଗ କରିକିନା ଆସନ୍ତି। ପୋଷାକ ପିନ୍ଧିକିନା ଗାଁରେ ବୁଲନ୍ତି। ଆଉ ଯାଆନ୍ତି ବା ଆମ ଗାଁରେ ଗୋଟେ ବାଉଁ ଦୋକାନ ଅଛି ସେଠିକି ବାଣ କିଣନ୍ତି। ସମସ୍ତଙ୍କ ଘରେ ସୋଦି ସୁଦାକିନା ପଇସା ଦେଇଥାନ୍ତି ଶହେ ଟଙ୍କା, ଦୁଇଶହ ଟଙ୍କା, କିଏ ତିନିଶହ ଟଙ୍କା। ଏନ୍ତି ଯାଇକିନା ବାଣ ବାଣ ପରେ ସନ୍ଧ୍ୟା ନହବା ପୂର୍ବରୁ ହିଁ ଫୁଟାଇ ଦେଇନ୍ତି। ପ୍ରାୟେ ଏମିତି କିଛି ଆମ ଗାଁରେ ଏ ପାଳନ କରାଯାଏ। ଭାଇ ତୁମ ଗାଁରେ କେମିତି ପାଳନ ନ କରାଯାଏ? ।
ଆମ ଗାଁରେ ଭାଇ ନୂଆ ନୂଆ ପୋଷାକ ପିନ୍ଧନ୍ତି ରାତିରେ ତ ଆପଣ ଜାଣିଚନ୍ତି ହୁଏ ଦୀପାବଳି ପାଳନ। ନୂଆ ନୂଆ ପୋଷାକ ପିନ୍ଧନ୍ତି, ଘର ଛାତ ଉପରେ ସମସ୍ତେ ଲିଚୁ ଲାଇି ଟାଙ୍ଗନ୍ତି, ବା ଘର ବାହାରେ ଦୀପ ଜାଳନ୍ତି। ଏମିତିକି ଚଉରା ପାଖେରେ, ଘର ବାହାରେ, ରାଷ୍ଟା ଉପରେ। ଏ ଛୋଟ ଛୁଆ ମାନେ ବିଭିନ୍ନ ପକାର ବାଣ ଆଣନ୍ତି। ତାପରେ ବଡ ବଡ଼ୁଆ ଡକ କା ହୁଏ। ବଡ ବଡୁଆ ଡକା ସଇଲା ପରେ ସବୁ ବାଣ ଫୁଟାନ୍ତି। ଆଉ ବାଣ ଫୁଟି ସାରିଲା ପରେ ଦୀପାବଳି ଖାଇ ଭୋଗ ପ୍ରସାଦ ଖାଇକି ଦୀପାବଳି ସମାପ ପ୍ତ କରନ୍ତି ଆଉ।
ହଁ ହୁଁ ହଉ ଭାଇ ବାଣ ବାଣ ଫୁଟାନ୍ତି ଆଉ ନା। ନା।
ହଁ ବାଣ ଫୁଟାନ୍ତି ହଁ ଛୋଟ ଛୁଆ ଛୋଟ ବାଣ, ବଡ଼ ଛୁଆ ବଡ଼ ବାଣ ଫୁଟାନ୍ତି ଆଉ।
ଓ ବାଇ ତମେ କେତେ ଟଙ୍କାର ବାଣ ଆଣ?
ମୁଁ ଭାଇ ଏମିତି ହଜାର ଦି ହଜାର ଟଙ୍କାରେ ଆଣେ ଆଉ।
ଭାଇ ହଜାର ଦି ହଜାରରେ ଭାଇ କୋଉ କୋଉ ବାଣ ଆଣିବ ଭାଇ କୋଉ କୋଉ ବାଣ ଆଣ?
ଭାଇ ଲଙ୍କା ବାଣ ଦିଟା, ସିଙ୍ଗିଡା ବାଣ ଦିଟା। ଆଉ ତାଳ ଫୋଟକା ଗୋଟେ। ଟୁ ସାଉଣ୍ଡ ଦିଟା, ଗଙ୍ଗା ଯମୁନା ଦିଟା, ନଡିଆ ବମ ଦିଟା।
ହଁ।
ଆଉ ସୁନୁ ଫୁଟୁକା ପାଞ୍ଚଟା।
ହଁ।
ଆଉ ଏମିତି ଭାଇ ଆଣେ ବାଣ ଆଉ। ଏତିକି ତ ଆମ ଗାଁ ରେ ମିଳେ ବା ଆଉ ସ୍କାଟସ ଯୋଉ ଆକାଶ ଛତା ଆଣେ। ଆଉ ଆକାଶ ବମ ଆଣେ ଏତିକି ଆଣିକି ଫୁଟଉ ଆଉ, ତମେ କଣ କଣ ବାଣ ଆଣ?
ବା ଆମ ଘରେ ଶୋ ପାଟି କରନ୍ତି ବାଣ ଆଣିବା ପାଇଁ କୁହନ୍ତି ଯେ ପଇସା ପତ୍ର କାଇଁ ନିଆ ଲଗଉଚୁ ହେଇଥ୍ ପାଇଁ ଭାଇ ମୁଁ ଆଣେନି। । ଆଉ ଭାଇ ତୁମେ ଗୋଟେ ଦିନରେ କେନ୍ତା କମଉଚ? ମାନେ କି କିଛିଲି ।
ନାହିଁ ଭାଇ। ହଁ କରୁଛି ବ୍ୟବସାୟ ହଁ କାମ କରୁଛି ରଙ୍ଗ କାମ। ରଙ୍ଗ କାମ କରୁଚି ଭାଇ।
ତାହେଲେ ତ ଭାଇ ତୁମର କୋଉ ରଙ୍ଗ ପସନ୍ଦ?
ଭାଇ ମୋର ହଳଦିଆ ରଙ୍ଗ ପସନ୍ଦ।
ଓହୋ ହଉ।
ରଙ୍ଗକାମ ରେ ଭାଇ ଦିନକୁ ତିନିଶହ ଚାରିଶହ ଟଙ୍କା ହେଇଯାଉଚି ଆଉ। ହଁ ଭଲ ଅଛି।
ହଉ ଭାଇ ହଉ ଆଉ କଣ ଆଉ କଣ ସବୁ ଆଉ କଣ କଥା ହବା ଭାଇ? ଭଲ ଲାଗିଲା ତମ ସହିତ କଥା ହେଇ କିନା ଭାଇ ମୋର ସମୁସ୍ ଭାଇ ସବୁ ପ୍ରଶ୍ନର ଉତ୍ତର ଦେଇଥିବାରୁ ଧନ୍ୟବାଦ ଭାଇ। ଜୟ ଜଗନ୍ନାଥ ଭାଇ। ଜୟ ଶ୍ରୀରାମ ରାଧେ ରାଧେ ଭାଇ।
ଜୟ ଜଗନ୍ନାଥ।